ହଁ ସାନ ଭାଇ
ବଡ଼ ଭାଇ ନମସ୍କାର।
ହଁ ସାନ ଭାଇ ନମସ୍କାର କୁହନ୍ତୁ। ହଁ ଏଇ ମୁଁ ଏଇ ଅଛି ଭୋଚିକି ଯାଇଥିଲି ଖାଇବାକୁ ଆମର ଗ୍ରାମରେ ଘର ପାଖରେ ଆମର ଗ୍ରାମ ପାଖରେ ଗୋଟେ ଗାଁ ଅଛି ସୁଙ୍ଗୁଡା ଗ୍ରାମ ସେଠି ଯାଇଥିଲୁ ଭୋଜି ଖାଇକି ଆସିଲୁ। ବାହା କରିବା ବାହା ଭୋଜି ଗୋଟା ହେ ଆଜ୍ଞା ବାହାଘର ବୁଝି ହେଇଥିଲା ଜାବାଳି ଭାଇଙ୍କର। ଭଉଣୀଙ୍କର ବାହାଘର ଥିଲା ଆଇଁଷ ଭାଇ ଛେଳି ତ ଜାଣିଥିବେ ଆଉ ଆଜ୍ଞା ତ ଛେଳି ମାଂସ ହେଇଥିଲା। ତାପରେ ହେଇଥିଲା କୁକୁଡା ମାଂସ ହେଇଥିଲା ତାପରେ ହଉଛି ମାଛ ହେଇଥିଲା। ଆଉ ତାପରେ ବଡ଼ଭୋଜି ସି ଆମର ଜଭଳି ଭାଇ ଜାଣିଥିବେ ଆମର ଯୋଉ ଚାଲାଣ କଟନ୍ତି ଆମର ଯୋଉ ଯାଉଛି କୋର୍ମାଇଟି ଆମର ଯୋଉ ଯାଉଛି ସେ ଭାଇ ସେଥିରେ ଚାକିରୀ କରି ତାଙ୍କର ଅଛି ନିଜଙ୍କର ନିଜର ଆମର ନିଜର ଚାକିରି ତାଙ୍କର ଅଛି ତାଙ୍କର ନିଜ ଆଉ ଯେହେତୁ ବଡ ଭାଇ ସେଠି ତାଙ୍କ ପାଖରେ ଅଛନ୍ତି। ଆଉ ବଡ ଭାଇ ତ ଗୋଟେ ଜାଗାକୁ ଗଲେ ବଡ ଭାଇ ଗୋଟେ। ଗୋଟେ ଜାଗାକୁ ଗଲେ କହଲେ ମୁଁ ଯାଉଛି ମୋର ଗୋଟେ ଘନିଷ୍ଠ ବନ୍ଧୁ ଅଛନ୍ତି ମୁଁ ତାଙ୍କ ପାଖକୁ ଯାଉଛି। ଆଉ ତୁ ଗୋଟେ କାମ କର ତୁ ଭାଇଙ୍କ ପାଖକୁ ଯା ଦେଇକି କାର୍ଡ ଦେଇକି ଆମର ଦେଇକି କଥା ହେଇକି ଭାଇଙ୍କ ସହିତ। ଭୋଜି ଖାଇକି ଆସିବୁ।
ଆପଣ ଏଇନା ଭୋଜି ଖାଇକି ଆଇବେ ନା ଆଉ ରାତ୍ରିରେ ଘରେ ଖାଇବେ ନାହିଁ।
ନା।
ସେଥିରେ ଘର ଖାଇବେ ନା ଖାଇବେ ନାହିଁ?
ନାଇଁ ବା ଖାଇିବାର ନାଇଁ।
ବଡ ଭାଇ ଆଉ କଣ କହୁଥିଲି କହିଲେ ଆପଣଙ୍କ ଆ ଆପଣଙ୍କ ସିଆଡ଼େ ଡିଲର୍-ଡିଲର ଚାଉଳ ଦେଲାଣି ମାଗେଣା ଚାଉଳ।
ହଁ ଆମର ଡିଲ ଚାଉଳ ତ ଇନା ହଁ ଦିଆ ହଉଥିଲା ଦି ଦିନ ତିନି ତଳେ।
ଆମର ମଧ୍ୟ ଦିଆସାରିଲାଣି ଆଜି ମୁଁ ଆଣିଲି ବୁଝିଲେ। କୁହନ୍ତୁ ନାହିଁ ଜମା ଭଲ ପୋକ ଚାଉଳ ଦଉଛି ବୁଝିଲ ନା। ଭଲ ଚାଉଳ ଦଉନି ଆମେ ତ ଡିଲର ଚାଉଳ ଖାଉନୁ। କଣ କହିଲେ ଘରେ ତ ଚାଷ ବାସ ହଉଛି ଧାନ ବାହାରୁଛି ସେଇ ମାନେ ସୋନ ଧାନ ଆମେ ଖାଉଛୁ ଚାଉଳ କରିକି ଡିଲର ଚାଉଳ କଣ କରୁ ଚୁନା ଯାଇ ବିକି ଦଉ ଛକରେ ଆଉ ଧୁ-ବନ୍ଧୁ କଣ ସେ ଚାଉଳ ଖାଇବ ବା ଆପଣ ଦେଖୁଛନ୍ତି ତ ଆଜିକା ବିଲ ଚାଉଳ କେମିତି ଆପଣ ତ ଜାଣିଥିବେ।
ସେ ତ ବନ୍ଧୁ ଯନ୍ତ୍ର ମେସିନ୍ ରେ ସେ ଚାଉଳ ତ ତିଆରି ଇ ଉଷା ହଉନି। ଆମର ତ ଘରେ ଯୋଉ ଚୁଲିରେ ଯୋଉ ଉଷା ଯାଏ ସେ ଆମେ ତ ଉଷେଇକି ଖାଉ।। ଘରେ ସିଏ ତ ବଡ ବଡ ଆମର ଯୋଉ ଯନ୍ତ୍ର ମେସିନ ତା ଦେହରେ ହିଁ କରିଦଉଛନ୍ତି। ସେଥିପାଇଁ ସେ ଜଲଦି ପୋକ ଲାଗିଯାଉଛି। ଆଉ ତା ଦେହ ବି ଟିକେ ଖାଇବା ପ୍ରତି ସିଏ ବି ଦେହ ଖରାପ ହବ, ତା ଦେହରେ ଗୋଡି ଫୋଡି ବି ରହୁଛି।
ଆଜ୍ଞା ସେଇ ସେଇଟି ହଁ। ହଁନ୍ତୁ କୁହନ୍ତୁନି ଚାଉଳ ପୁରା ଦେଖିଲା ବେଳକୁ ବିଶେଷ ଭଲ ଦେଖା ହଉନି ବୁଝିଲେ। ମୋତେ ତାଙ୍କ ଉପରେ ଘରେ କହୁଛନ୍ତି ପଲିସ୍ ଚଢ଼େଇ ଦେଇଛନ୍ତି, ଚାଉଳ ଧଳା ଦେଖାହଉଛି ହେଲା
ବାସ୍ ବାସ୍ ଆଜ୍ଞା।
ଘରେ କହୁଛନ୍ତି ଯେ ନା ସେ ଚାଉଳ ନ ଖା ନ ଖା ନ ଖାଇବା ପାଇଁ ଉଦ୍ଦେଶ୍ୟ ଦଉଛନ୍ତି। ଆପଣ ବି ନ ଖାଇବା ପାଇଁ ମୁଁ ଆପଣଙ୍କୁ ଉପଦେଶ ଦଉଛି।
ଆଜ୍ଞା ବନ୍ଧୁ।
କାରଣ ଆପଣ ଜାଣିଛନ୍ତି ଏବେ ଚାଉଳରେ ମଧ୍ୟ ବହୁତ ଖରାପ ଚାଉଳ ଭଲ ଚାଉଳ ଅଛି। ତ ସେଥିପାଇଁ ଇଏ ତ ଡିଲର ତ ଆପଣ ଜାଣିଛନ୍ତି, ଏବେ ମାଗଣା ହେଇଗଲା। ଆଗରୁ ମାତ୍ର ଟଙ୍କା ଟା ନେଉଥିଲେ, ଏବେ ତ ପୁରା ମାଗଣା ହେଇଗଲା। ପୁଣି ଓଡିଶା ସରକାର ତରଫରୁ ଏବେ ମାନେ କଣ କହିଲେ ଦଶ କେଜି ଲେଖା କରିଦେଲେ ପ୍ରତି ମୁଣ୍ଡ ପ୍ରତି ଦଶ କେଜି। ଆଗରୁ ପାଞ୍ଚ କେଜି ଥିଲା, ଏବେ ଦଶ କେଜି ଥିଲା ଆପଣ ଆଡେ ଦଶ କେଜି ଦିଆହେଲାଣିି ନା ହେଇନି?
ଆମ ଆଡେ ତ ହଁ ଦଶ କେଜି ଚାଲିଛି ମୁଣ୍ଡ ପିଛା।
ଆଜ୍ଞା ଆମ ଆଡେ ବି ସେଇ ଦଶ କେଜି ଚାଉଳ ମିଳିଥିଲା ଆଜି ନେଇକି ଆଇଲି, ବୁଝିଲେ ବନ୍ଧୁ, ସେ ଚାଉଳ ତ ଆପଣ ଦେଖିବେ ଆଉ ଆପଣଙ୍କ ମାନେ ଆତ୍ମା ଛାଡିଯିବ ସେ ମାନେ ଚାଉଳକୁ ଦେଖିଲେ। ଆଜ୍ଞା, ସାଙ୍ଗେ ଆମର ଆଜ୍ଞା ପଇଁଚାଳିଶି କିଲୋ ଆଣିଥିଲୁ ପୁଣି ପଇଁଚାଳିଶ କିଲୋ ନେଇକି ଆଇଲୁ ଆମର ତିନି ଜଣ ସଦସ୍ୟ ବୁଝିଲେ।
ଆଜ୍ଞା।
ତ ସେଥିପାଇଁ ସେ ଚାଉଳ ନେଇକି ଆମ ନିକଟସ୍ତ ମାର୍କେଟ ବଜାର ଯୋଉ କୁହନ୍ତି କଣ ସେ ବଜା ଆଜ୍ଞା ବଜାର ଦୋକାନ ଆମର ଅଛି ତାଙ୍କୁ ନେଇ ବିକିଦେଲୁ, ସିଏ ମଧ୍ୟ ତିରିଶ ଟଙ୍କା ଲେଖା ରଖିଲେ ଆମ ଠାରୁ। ମୁଁ କହିଲି ଆଜ୍ଞା କିଛି ଅଧିକ ଅଧିକ ଟଙ୍କା ଦିଅନ୍ତୁ, କହିଲେ ନାଇଁ ଏ ଚାଉଳ ଆଉ କିଏ ଖାଉନାହାନ୍ତି ଏ ଚାଉଳର ଚାହିଦା କମିଗଲାଣି ତ ତମେ ତିରିଶ ଟଙ୍କା ଲେଖା ହେବ ତ ଆଜ୍ଞା ଘରେ ପଚାରିଲି ଘରେ କହିଲେ ହଁ ତିରିଶ ଟଙ୍କା ଲେଖା ବିକ୍ରି କରିଦିଅ ଯଦି ବିକ୍ରୟ ହଉଛି ବିକ୍ରୟ କରିଦିଅ ଆଉ କିଛି ଲାଭ ନାହିଁ ସେ ଚାଉଳ ରଖିକି ପ୍ରତି ମାସରେ ଏଇଭଳି ସବୁ ଚାଲିଛି ଆଉ। ଆପଣଙ୍କର ଡିଲର କଣ ଆଜ୍ଞା କିରୋସିନ ଦଉଛି।
ଆମର ତ କିରୋସିନି ଆଗେ ତ ଆଗେ ସବୁ ଦିଆଯାଏ କିରୋସିନି, ଚିନି ଏ ସବୁ ତେଲ ଏ ସବୁ ଜିନିଷ ସୋରିଷ ତେଲ ଏସବୁ ଜିନିଷ ଦିଆଯାଏ, ଏବେ ତ ଆଉ ସେ ଜିନିଷ କିଛି ନାହିଁ ଖାଲି ଚାଉଳ ଦିମୁଠା ଦଉଛନ୍ତି ଯାହା, ସେଇ ଚାଉଳ ତ ଦେଖୁଛନ୍ତି ଆପଣ ତ ବି ସେଇ କଥା କହୁଛନ୍ତି ସେଇ ତ କଥା କହୁଛନ୍ତି ହିଁ ପୋକ ବାହାରୁଛି।
ଆଜ୍ଞା କିରୋସିନ ତେଲ ତ ଆଉ ଦେଖିବାକୁ ଆଜ୍ଞା ହଁ କିରୋସିନ ତେଲ ତ ଦେଖିବାକୁ ମିଳୁନି ଆଉ।
ଆଜ୍ଞା ଆମ ଗାଁ ରେ ସେ ମଟିକା ଟିକ ଯିଏ ଆମ ଗାଁରେ ସେ ସିଏ ଦିଅନ୍ତି କିରୋସିନ ଆଗେ ଆସେ। ସିଏ ଆଠ ଟଙ୍କା, ଦଶ ଟଙ୍କା, ଏଇ ସବୁ ନିଅନ୍ତି ଆମର କିଲୋ। ହିସାବ ଲିଟର ହିସାବ, ଆଜ୍ଞା।
ଆଉ ବନ୍ଧୁ ଆଜ୍ଞା ସେଟା ଠିକ କଥା କହିଲେ ଆପଣ ଆମ ଆଡେ ବି ସେଇ ଆଉ ତ ଲୋକ ଘରେ ଘରେ ସମସ୍ତଙ୍କ ଘରେ ଗ୍ୟାସ ହେଇଗଲାଣି ବୁଝୁଛନ୍ତି ନା ସମସ୍ତଙ୍କ ଘରକୁ ଯୋଜନାରେ ଗ୍ୟାସ୍ ପଳେଇ ଯାଉଛି, ତାପରେ ଆଉ କାହିକି କିରୋସିନ ର ଷ୍ଟୋଭ୍ ଜାଳ ସେ ହଇରାଣ ରେ ପଡିବ ବୁଝିଲେ ନା ଆଉ ସେ ଷ୍ଟୋଭ ନାହିଁ, ଆମ ଛୁଆ ବେଳେ ଯାହା ବ୍ୟବହାର କରୁଥିଲେ କି? ଘର ପାଖରେ କିଏ ବ୍ୟବହାର କରୁଥିଲେ? ଏବେ ମଧ୍ୟ ସେ ଷ୍ଟୋବ୍ ଆଉ ଦେଖେଇବାକୁ ମିଳୁନି ଯେତେ ଯେତେ ଆମେ ଆଗଉଛେ ମାନେ ଭଲ ଜିନିଷ ଆମେ ଛାଡି ଦଉଛେ। ଯେମିତି ଆଜି ଗୋଟେ ଭାଇଙ୍କ ସାଙ୍ଗରେ କଥା ହେଉଥିଲି, ସେ ଭାଇ ମଧ୍ୟ କହୁଥିଲେ କି ଆମେ କେବେ ବି ଛୁଆ ବେଳେ ହେଲା, ତାଙ୍କ ମାନେ ସିଏ ବର୍ତ୍ତମାନେ ନାହିଁ ଦଶମ ପରୀକ୍ଷା ଦଉଛନ୍ତି ହେଲା
ଆଜ୍ଞା।
ନିହାତି ଯେ ଆମେ ଯେମିତି ଛୋଟବେଳେ କେତେ ଗୁଡା କାମ କରୁ, ଯେମିତି କିି ଆପଣ ଜାଣିଥିବେ ମୟୂର ପଖକୁ ଆଣିକି ଆମେ ଖାତା ମଝିରେ ରଖୁ ବୁଝିଲେ ନା ଆମର ପାଠ ଆମେ ଭା ଆଜ୍ଞା ଚକ୍ ଖୋଳି ତାକୁ ଦଉ। ଆମେ ଜାଣିଲେ କି ବଡ ହବ, ଆମର ଭଲ ପାଠ ହବ, ଆପଣ ଜାଣିଛନ୍ତି ନା ଜାଣିନାହାନ୍ତି?
ହଁ, ମଦ୍ ହୁଁ ଆମେ ବି ରଖୁ ଚାଉଳ ବି ରଖୁ ମୟୂର ଚାଉଳ।
ଆଜ୍ଞା, ଆମ ବେଳେ ଥିଲା ଭାରି ଖୁସି ଲାଗୁଥିଲା।
ଦି ଦିନେ ତିନି ଦିନେ ଜାଣିଲେ ବନ୍ଧୁ ଦି ଦିନେ ତିନି ଦିନେ ତିନି ଦିନେ ଆମେ ଦେଖିବୁ ଯେ ହଁ ମୟୂର ପଂଖା ବଢିଯାଇଛି।
ବଢିଯାଇଛି। ହଁ, ବାସ୍ ଆମେ ବି ସେମିତି ଛୁଆ ବେଳେ ବହୁତ୍ ଅନୁଭୂତି ସେ ମନେ ଅଛି ଆପଣଙ୍କ କହିଲେ ବୋଲି ମନେ ବି ପଡିଗଲା। ବୁଝିଲେ? ତାପରେ ବରଗଛ ବରଗଛର ଯୋଉ ଓଠ ଥାଏ ଯୋଉ ଓଳ ଓଳିଥାଏ ଯୋଉଗୁଡା କଳା ସେଗୁଡା ମଧ୍ୟ ନେଇ ଖାତାରେ ରଖୁ। ଆଜ୍ଞା, ସେ ରଖ୍
ତାପ୍ ଏ ତାପରେ ବନ୍ଧୁ ନକ ଜରା ଗଛ। ତା ଫଳ ଯୋଉ ଆମର ହୁଏ କିଛି ବଇ ଏ ବର୍ଷା ସିଜନ୍ ରେ ସେ ଫଳ ହୁଏ। ଏଇ ବ ଏଇ ଏଇ ଏଇ ବର୍ଷା ବ ବ ବର୍ଷା ଦିନେ ତା ଫଳ ହୁଏ। ସେ ବି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଠାକୁରଙ୍କୁ କୁ ମ ମ ମନରେ ଭାବୁ କି ପ୍ରଭୁ ଜଗନ୍ନାଥ ଠାକୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା।
ଆଜ୍ଞା, ସେ ସବୁ କ'ଣ ଅଛି ଆଉ ଆଜିକା ଲୋକ ଜାଣିଛନ୍ତି ନା ଆଜିକା ପିଲା ଆଉ ଜାଣିଛନ୍ତି।
ସେ ବି ଜିନିଷ ନାହିଁ ଆଉ। ସେ ନାହିଁ ଟିଉସନ୍ ଯାଉଥିଲୁ ଟିଉସନ୍ ଆମେ ଟିଉସନ୍ ଚା ଟଶାଳୀ ଯାଉଥିଲୁ ସେଠି ମାଡ଼ ମାଡ଼ ଖାଇ ବୋଲି ସେଠି ଯାଇକି ଆମେ ଯାଇକି ଖଜୁରୀ ଗଛରେ ଆମେ ସେଠି ଗଣ୍ଠି ପକେଇ ଦେଇେକି ଆସୁ ଯେ ଆମେ ଆଜି ସ୍ୟା ସାର୍ ମାରିବେନି।
ଆଜି ମାଡ ହେବନି ହଁ ବନ୍ଧୁ ସେ ସବୁ ବହୁ ସେସ୍ ସେସ୍ ତୋ ବନ୍ଧୁ ଆଉ କ'ଣ ଅଛି ଆମ ଛୁ ଛୁଆ ପିଲା କ'ଣ ଆଉ ସେ ସବୁ ଜାଣିପାରିବେ ଆଗକୁ ସେ ସବୁ ଆଜ୍ଞା ଆଉ ନାହିଁ। ଜାଣିପାରିବେନି। କୁହନ୍ତିନି ବନ୍ଧୁ ଆଜି ଯାଇଥିଲେ ତୋ ଡିଲର୍ ଘରକୁ ବୁଝିଲେ ନା। ଗୋଟେ ବୁଢୀ ମାଉସୀ ତାଙ୍କର କିଏ ପୁଅ ଝିଅ ନାହାନ୍ତି ବୁଝିଲେ। ସିଏ ମତେ କହିଲେ ଆଉ ତମେ ଟିକେ ମତେ ଚାଉଳ ଟା ଟିକେ ଟେକି କି ଆମ ଘର ପାଖରେ ରଖିଦିଅ। ମୁଁ ମୋ ମ ଟର୍ ସାଇକେଲ ଟି ନେଇକି ଯାଇଥିଲି ବୁଝିଲେ, ମୁଁ କହିଲି ଠିକ୍ ଅଛି ଆଜ୍ଞା, ବୁଢୀ ମଣି ଛ ଦେଖିକି ମୁଁ ତାଙ୍କର ନେଇକି ରଖିଦେଲି ବୁଝିଲେ ନା। ମୁଁ ତାଙ୍କ ଘର ଦେଖିଛି, ସିଏ ମଧ୍ୟ ଆମ ଗ୍ରାମ ପାଖରେ ତାଙ୍କ ଘରଟି। ତ ମୁଁ ତାଙ୍କୁ କହିଲି ରଖି ତାଙ୍କ ଘରେ ରଖିଦେଇକି ଆଇଲିି ବୁଝିଲେ ନା। ତାଙ୍କ ଘର ପାଖରୁ ଅବି ସେ କିଏ ନେଇଯାଇଛି କି କ'ଣ ହେଇଛି ମୁଁ ଜାଣିନି ସିଏ ମତେ କହୁଛନ୍ତି ଯେ ତୁ ମୋ ମାନେ ଚାଉଳ ନେଇ ଗଲୁ ବୁଝିଲେ ନା। ମୁଁ କହିଲି ଦେଖନ୍ତୁ ମାଉସୀ ମୁଁ କାହିଁକି ଆପଣଙ୍କ ଚାଉଳ ନେବି। ବୁଝିଲେ ନା, ସିଏ ଆପଣଙ୍କ ଘରଲୋକ କିଏ ନେଇଯାଇଛି। ଏମିତି ଅଧଘଣ୍ଟା ମୋ ସାଙ୍ଗରେ ବହୁତ ଯୁକ୍ ତି କଲେ ବୁଝିଲେ ନା। ତା ପରେ ଜଣା ପଡିଲା ଯେ ତାଙ୍କ ଝିଅ ତାଙ୍କ ଘର ପାଖରେ ବାହା ହେଇଛନ୍ତି ହେଲା ସିଏ ସେ ଚାଉଳ ମୁଢିଟେକୁ ତାଙ୍କ ଘରକୁ ନେଇଯାଇଥିଲେ ବୁଝିଲେ ନା। ସେ ମତେ ଭୁଲ୍ ମାଗିଲେ ଭୁଲ୍ ମାଗିଲେ ମତେ ଶହେ ଟଙ୍କା ଦଉଛନ୍ତି କହୁଛନ୍ତି ନିଅ ଖର୍ଚ୍ଚ କରିବ। ମୁଁ ଅଇଲି ନାହିଁ ଆଜ୍ଞା! ଆଉ କାନ ଧଇଲି ଆପଣ ଭଳି ଲୋକଙ୍କୁ କେବେ ସାହାଯ୍ୟ କରିବିନି। ସେଏ ନା ନାଇଁ ସେ ମଧ୍ୟ୍ୟ ମତେ ବହୁତ ଭୁ-ଭୁଲ୍ ମାଗିଲେ, ମୁଁ କହିଲି ଦେଖ ଭୁଲ୍ ମାଗିବା କଥା ନୁହଁ। ଆପଣ କେମିତି ଜଣକୁ ବିଶ୍ୱାସଘାତକ ଭାବି ଦେଉଛନ୍ତି? ନି,
ଆଜ୍ଞା
ଯଦି ମୁଁ ଚାହିଁଥାନ୍ତି ତ ଆପଣଙ୍କୁ ଆଣିନଥାନ୍ତି, ଆପଣ ଚାଉଳ ମୁଁ ତ ମୋ ମୋଟର ସାଇକେଲ ଆଇଥିଲି। ମୋ ଚାଉଳ ନେଇଥାନ୍ତି। ଘରକୁ ପଳେଇଥାନ୍ତି, ମୁଁ ଆପଣଙ୍କୁ ଗୋଟେ ସାହାଯ୍ୟ ଦୃଷ୍ଟିରୁ ଆପଣଙ୍କୁ ସାହାଯ୍ୟ କଲି। ଆପଣ ଗୋଟେ ବୟସ୍କ ଲୋକ ବୋଲି, ବୃଦ୍ଧା ଲୋକ ବୋଲି, ଆପଣ ମତେ ଗୋଟେ ଚୋରିର ବାସସେନ ଦେଲେ ମୋ ଉପରେ ଏ ଭଲ ଲାଗିଲାନି ତାଙ୍କ ପାଖରେ, ମୁଁ ତାଙ୍କୁ ଆଜ୍ଞା ବହୁତ କଥା କହିଲି ବୁଝିଲେ ନା। ମୁଁ ବି ତାଙ୍କୁ ମଧ୍ୟ ରାଗ ଗିକି ଓଲଟେଆଲଟେଇ କହିଦେଇଛି ବନ୍ଧୁ। ଆଜ୍ଞା ରାଗ ଲାଗିବନି ଆପଣ ଗୋଟେ ଜଣଙ୍କୁ ସାହାଯ୍ୟ କରିଥିବେ ଆପଣଙ୍କୁ ଜଣେ ଓଲ୍ ମାନେ ଚୋରର ଆଖ୍ୟା ଦେବେ। ଆପଣଙ୍କୁ ଭଲ ଲାଗିବ। ଆପଣ ନିଜ କୁୁହନ୍ତୁ। ଆପଣ ତ ମୋ ଠାରୁ ବଡ! ଆପଣ ଜାଣିଥିବେ? ଜଣକଉଠୁସେ ହେ ଆଇ ସେଇ କଥା ତାର ସିଏ ମତେ ଖୁସିରେ କହୁଛନ୍ତି। ତ ମୋ ଧନ ବାବା ଟିକେ ପା ବ ମାନେ ଶହେ ଟଙ୍କା ଦଉଛନ୍ତି କହୁଛନ୍ତି ନିଅ ଖର୍ଚ୍ଚ କରିବ। କିଛି ଥଣ୍ଡା ଫଣ୍ଡା ପିଇଦବ କିଛି ଖାଇଦବ କୁର୍କୁରି ଫୁର୍କୁରି। ମୁଁ ଅଇଲି ନାଇଁ ଆ କି ଆମର ଦରକାର ନାହିଁ ଶହେ ଟଙ୍କା। ଆପଣଙ୍କୁ ଆଉ ଜୀବନ ରହିଲା କେବେ ବିି ଆପଣଙ୍କୁ ସାହାଯ୍ୟ କରିବିନି। ହେଲା, ତାପରେ ଆଉ ଜଣେ ଦେଖିଲେ ଗାଁ ଲୋକ ଜଣେ ଯାଉଥିଲେ ସେ କହିଲେ ନାଇଁ ଏ ପିଲା ଭଲ ପିଲା ଏ ପିଲା ସେମିତି ନୁହଁ ହେଲା ଜାଣିଲେ ଆଜ୍ଞା ହଁ। କହିଲେ, ସେ ତାଙ୍କୁ କହିଲେ, ନାଇଁଜ୍ଞା ଆମର ତ ଭୁଲ ହେଇଯାଇଛି ଆମେ କହିଦେଇଛୁ ହେଲା। ହନ୍ତୁ ଆପଣ ଏଇ କଥାାରୁ କିଛି ଭାବିବେନି ଯେ ଆପଣ କାହାକୁ ସାହାଯ୍ୟ କରିବେନି। ଆଜ୍ଞା, ମୁଁ ରାଗିକି ସିନା କହିଦେଇଛି। ଆପଣ କିନ୍ତୁ ବୃଦ୍ଧା ଲୋକଙ୍କୁ ସାହାଯ୍ୟ କରିବେ। ବୁଝିଲେ ନା ଜଣେ ଏମିତି ଭହାରିଲେ ବୋଲି ଭାବିବେନି ଯେ ସମସ୍ତେ ଏଇ ବନ୍ଧୁ ହାଫ କିଲୋମିଟର ହେବ।
ଆଚ୍ଛା ଆଚ୍ଛା ମଟର ଗାଡି ନେଇକି ଯାଇଥିଲେ?
ଆଜ୍ଞା ଆଜ୍ଞା, ଆପଣ କିନ୍ତୁ ବନ୍ଧୁ ସାହାଯ୍ୟ କରିବେ ବୁଝିଲେ ନା? ମନା କରିବେନି କାହାକୁ। ହଉ ବନ୍ଧୁ ବୁଝିଲେ ନା ଟିକେ ରକ ରଖୁଛି ପରେ କଥା ହେବା ଆଜ୍ଞା। ଆଜ୍ଞା ବନ୍ଧୁ ନମସ୍କାର! ବନ୍ଧୁ
ଆଜ୍ଞା, ବୁନ୍ଧୁ ନମସ୍କାର!